ଖାଇ ପିଇକି ଆସିିଲି। ଆସିକି ବାସନ ବାସନ ଧୋଇ ଧାଇକି ଝିଅ ତାକୁ ଖୁଆଇକି ଖୁଆଇକି ଆସିଛି ଆଉ ବର୍ଷା ସେପଟେ ହେଇଛି।
ନାଇଁ ନାଇଁ ଏପଟେ ବର୍ଷାର କିଛି ବି ମାନେ ଗୋଟେ ବୁନ୍ଦା ବି ବର୍ଷା
ଛି।
ହଁ
ଆଉ ଘଡଘଡି ଚଡ଼ଚଡି ସବୁ ମାରିକ ଆଉ ଯୋଉ ବର୍ଷା ହେଲା ପ୍ରଥମ ବର୍ଷା। ଆ ଏଇ ବର୍ଷର ମୌସୁମୀ ବର୍ଷା ଭଳିଆ ଲା ହେଲା। ଆଉ ଆମ ପଡିଆରୁ ମାଛ ଆଜି ଉଠିଛନ୍ତି।
ହୁଁ।
ହଁ।
ଯାହା କୁହ ଦିଦି ବୁଝିଲ ଯାହା କୁହ ମାନେ ଏଇ ଯୋଉ ଏଇ ଯୋଉ ଗଡିଆ ହେଲା ନଈ ହେଲା ଏଇ ମାଛ ଗୁଡାକ ଭାରି ବଢିଆ ଲାଗେ ମତେ ଖାଇବା ପାଇଁ ସେ କିଣା ମାଛରେ ସେ ସ୍ଵାଦ ନାହିଁ ମାନେ ଯୋଉ ଦେଶୀ ମାଛର ଯଉ ଏ ଶଶୁର ଯାଇକି ଆଣିବେ ଖାଇବ ବଢିଆ ହଉନ
ହଁ ଅଂ। ସେଇ ଯୋଉ ମାଛ ତାକୁ ଆଣିକି ଛଡେଇକିରି ତାକୁ ଗୋଟା ମସଲା ଦେଇକି ଯୋଉ କୋଉ ମାଛ ଭଜାଯାଏ।
ହୁଁ ହୁଁ ହୁଁ ହୁଁ।
ଆଜି ସେ କୋଉ ମାଛ ଉଠିଚନ୍ତି। ଆଉ ସେ ଯୋଉ ଆମର ଗୋଟେ ପୁରୁଣା ପୋଖରୀ ଅଛି ସବୁ ଦଳ ହେଇଗଲାଣି ସେ ତାଙ୍କ କଣ ସମସ୍ତଙ୍କର ମିଶିକି ପୋଖରୀଟା। ତ ସେଇ ପୋଖରୀ ବହୁତ ବର୍ଷ ହେଲାଣି ଧରା ହେଇନାହିଁ। ସେ ପୋଖରୀ କେବେ ଶୁଖେନି। ଆଉ ପ୍ରତିବର୍ଷ ଏମିତି ବଇସ ବୈଷାଖ ମାସରେ ଯୋଉ ବର୍ଷା ହୁଏନି, ସେଇ ବର୍ଷାରେ ସବୁ ମାଛ ମାଗୁର ମାଛ, କଉ ମାଛ, ସବୁ ଉଠିକି ଆସିକି ଆମ ବାଡିରେ ଯୋଉ ବଡିଆ ଅଛି ସେ ଭି ଏଥିରେ ବସନ୍ତି ମାନେ ଆମେ ବାଡିରେ ଚାଲନ୍ତି ଆମେ ସବୁ ଯାଇକି ଧରୁ, କିନ୍ତୁ ଏବେ ଏଥର ତ ବର୍ଷା ନଥିଲା ବୈଶାଖ ଜ୍ୟେ ତ ପୁରା ଖରା ଗରମ ରେ ବିତି ଗଲା। ତ ମାଛ ଏଥର କ ଉଠି ନଥିଲେ ଏଇ ଯୋଉ ପ୍ରଥମ ବର୍ଷା ଟା ହେଲା। ଆଜି ହିଁ ମାଛ ଉଠିଥିଲେ। ସବୁ ଗାଁ ଲୋକ ଯାଇକି ସେଠି ଜଗିକି କିଛି ମାଛ ଧରିକି ନେଇଯାଇଛନ୍ତି। ଆଜି ଆମର ବାଡ ବି ଭାଙ୍ଗିକି ପଶିକି ସବୁ ମାଛ ଧରିବା ପାଇଁ ଆମ ଘରର ଯୋ ବାଢ ବନ୍ଧା ହେଇଛି ତାକୁ ବି ସବୁ ଦେଇଛନ୍ତି। ଆଉ ଯାହା ହଉ ଆମର ଦି ଦିଟା ମାଛ ଧରିକି ଆସିଛନ୍ତି ଗୋଟେ ମାଛ ମାନେ ସ୍ଵମୀଙ୍କୁ ତାଙ୍କୁ ଧରି ଆସେନି ମାଛ। ସିଏ ଆସିକି ବାପାଙ୍କୁ ଡାକିକି ନେଲା ବେଳକୁ ଆଉ ଗୋଟେ ମାଛକୁ କିଏ ନେଇଯାଇଛି। ତ ଗୋଟିଏ ମାଛ ଧାଇଲେ। ପୁଣି ପଛରେ ଆଉ ଗୋଟେ ମାଛ ଦିଟା ମାଛ ଧରିଲେ ତିନିଟା ମାଛ ହେଇଥିଲା ଆମର ହେଇଯାଇଥାନ୍ତା କାଲି ରବିବାର ପାଇଁ। ହଁ ତ ପୁଣି ବର୍ଷା ହେଲେ ପୁଣି ବାହାରିବ ବର୍ଷା ଏବେ ପୁଣି ହୁଅନ୍ତା ହେଲା ଆହୁରି ମାଛ ପଡନ୍ତା।
ଏଇ ଯୋଉ ମାଛ ଗୁଡା ସବୁ ପୋଖରୀରେ ପଡୁଛି ଏଗୁଡା ସବୁ ମାନେ କଣ ମାନେ ଏମିତି କିଏ ଚାଷ କରିକିରି ମାନେ ଯୋଉ ନଥାଏ ଯୋଉ ମାଛ ଛୋଟ ଛୋଟ ବିହନ ଆଣିକି ପକାନ୍ତି ସେମିତି କରିକି କିଏ ପକଉଛି ବର୍ଷା ହେଲା ଫଳରେ ସେଇଟା ପାଣି ଆସ ନା ସେ ଏମିତି ମାନେ ସ୍ୱତ ପ୍ରଭୃତ ଭାବରେ ମାଛ ଯେମିତି ସବୁ ଗାଁ ପୋଖରୀ ମାନଙ୍କରେ ଥାଏ ସେ ସେମିତି ରହିକିରି ଯାହାବ ଦଳମୂଳ ଖାଇକିରି ସବୁ କରିକି ଯୋଉ ବଢନ୍ତି। ବଢଉଛି ଯାହା ଫଳରେ କି ମାନେ ଯେମିତି ବି ହଉ ମୁଁ ହଉଛି ତମକୁ ମାଗଣାରେ ହିଁ ମିଳୁଛି କିଛି କରିବାକୁ ପଡୁନି ତମ ଘର ପାଖରେ ଆସିକିରି। ଖାଦ୍ୟ ପହଞ୍ଚୁଛି।
ସତରେ ହଁ ନାଇଁ। ସେଇଟା ସେଇ ଆପେ ଆପେ ସବୁ ଦଳରେ ରହି ରହିକି ସେମାନେ ବଢୁଛନ୍ତି ନିଜେ ଛୁଆ ଦେଉଛନ୍ତି ଆଉ ସେଠି ବଢୁଛନ୍ତି ଆଉ ଯୋଉ ବର୍ଷା ପାଣି ହେଲା ବେଳକୁ। ସେ ମିଠା ପାଣି ଯୋଉ ପାଉଛନ୍ତି ତ ସେ ପାଣି କି ଇଏ କରିବା ପାଇଁ ସେମାନେ ଉଠି ଯାଆନ୍ତି ସେ ଜାଗାକୁ। ଓ ବଦଳ କରନ୍ତୁ। ତାଙ୍କର ସେ ବାସ୍ନ ରେ ଜାଣିପାରିବେ କି ଏଠି ଗୋଟେ ଆଉ ଗୋଟେ ପୋଖରୀ ଅଛି କି ସେଠି ଆଉ ଗୋଟେ ଗାଡି ଆ ଅ ସେମାନେ କେମିତି ସେ ସବୁ ଜାଣିପାରନ୍ତି। ତ ସେଥିପାଇଁ ଆଉ ଗୋଟେ ଜାଗାକୁ ସେମାନେ ଯିବା ପାଇଁ ସେ ସବୁ ଉଠି ଆସନ୍ତି। ସେ ଉଠି ଆସିକି ଆମକୁ ଆମ ପ ପୋଖରୀ ଆମର ଯୋଉ ସୁଧ ଯୋଉ ପୋଖରୀ ଆମର ଅଛି। ନିଜର ଆ ଏଟା ତା ଆମର ମିସ ମାନେ ଆମର ଅଧା ଆଉ ସବୁ ଭାଇଗରିଆଙ୍କର ତାଙ୍କର ଅଧା ସେ ମାନଙ୍କର ମାନେ ଫିପଟି ପରସେଣ୍ଟ ହେଲେ। ଆମର ଅଧା ହବ ଅଧା ହବ ହଁ। ସିଏ ସେଟା ଆମ ବାଡି ଭିତରେ ଯାଉନି ସେଟା ଅଲଗା। ଇଏରେ ମାନେ ପାଖରେ ଯାଉଛି କିନ୍ତୁ ଆମ ବାଡି ସେଠି ବନ୍ଧା ହେଇନାହିଁ। ଏ ସେଇ ଯୋଉ ଜାଗା ରହୁଛି ଆମେ ଟିକେ କଣ କରିଦେଇଛୁ ନା ଯେହେତୁ ମା ଉଠୁଛନ୍ତି। ଆମେ ତାକୁ ଟିକେ ଗାଡ ଭଳିଆ କରିକି ଆମ ପୋଖରୀ ଆଡକୁ ଇଏ କରିଦଉଛୁ। ସେଠି ସେ ସବୁ ମାଛ ଆ ପୋଖରୀରେ ପଡନ୍ତି କିନ୍ତୁ ସେ ସବୁ ଯାଣି ଏଠିକାର ଲୋକ ଯାଆନ୍ତି ଯେ ସେମାନେ ଆସିକି ବାହାର ପଟେ ସେଇ ସେଇ ରାସ୍ତାରେ ସବୁ ଜଗିକି ରହିବ ମାଛ ଆସିଲେ ସେମାନେ ଧରି ଆମେ ଗ କଣ କଣ ମାଛ ଯିବନି।
ଆଉ ସେ ଯୋଉ ମିଶିକିରି ପୋଖରୀ ଟା କହୁନ କି ତ ମାନେ ଧର ସେ ମା ଆଛା ସିନା ତମ ଟିକେ ପଳେଇ ଆସୁଛନ୍ତି ବୋଲିକି ହଁ ଠିକ ଅଛି। ତମର ସେଇଟା ହେଇଗଲା କିନ୍ତୁ ସେଇଟା ତ ଏମିତି ବି ଥାଏ ନା ଆମର ଯେମିତି ମୁଁ ଜାଣିଛି ମାନେ ଯୋଉଟା। କୋଠାରେ କୁହନ୍ତି। କୋଠରେ ଯୋଉ ପୋଖରୀ କି କଣ ସେଗୁଡା ସବୁ ବର୍ଷକୁ ଥରେ କି ଦିଇଥର ଯୋଉ ମାଛ ଧରା ହବ। ଯେତିକି ମାଛ ବାହାରିିବ ସମସ୍ତଙ୍କୁ ସମାନ ଭାଗରେ ବଣ୍ଟା ହବ। ଯୋଉମାନେ ସମସ୍ତେ ତା ଦେହରେ ଭାଗବାଳ ଥିବେ ସବୁ ଆସିକିରି। ଉପସ୍ଥିତ ରହିବେ କିଏ ତାର ବିକିଲା ଏମିତି ବି କରନ୍ତି। ମାନେ ଲୋକ ଡାକିକିରି ତାଙ୍କୁ ବିକି ଦିଅନ୍ତି ଯାହା ପଇସା ହେଲା ଭାଗ ଭାଗ କରିଦିଅନ୍ତି। ଏମିତି ବି କରନ୍ତି ନହେଲେ ଭାଗ କରିଦେବ ଓଜନ କରିକିରି। ବଡ ଆଉ ଛୋଟ ମିଶେଇକି ଯାହାକୁ ଯେତିକି ଭାଗୁଗଲେ ସମସ୍ତଙ୍କୁ ଭାଗୁ। ତମର ତ ସେମିତି ହଉଥିବ ନା କଣ।
ଆ ସେମିତି ହଁ ଆଗଗରୁ ହୁଏ। ଏତେ ମାନେ ସମସ୍ତେ ନିଜେ ନିଜ ବ୍ୟସ୍ତ ନା। ସମସ୍ତେ କେହି ମାନେ କରିବାକୁ ଚାହିଁବେନି କିନ୍ତୁ ଯିଏ କରିବ କରିବାକୁ ବି ଦଉନାହାନ୍ତି। ତ ସେଥିପାଇଁ ଉଁ-ହିଁ-ହିଁ-ହିଁ ସେଥିପାଇଁ ଆଉ ହେଇପାରୁନି। ଆଉ ଯେହେତୁ ଆମର ସେଟା ଅଧା ହେଇଯାଉଛି ଆଉ ସମସ୍ତଙ୍କର ମାନେ ଏ ଏଠି ଆଉ ଦଶ ଭାଇଙ୍କର ଅଧା ହେଲେ ଆମେ ଅଧା। ସେମାନେ ଯଦି ମାନେ ସେଠି ଯଦି ଧରା ହବ ତ ଆମର ଅଧା ହେଇଜିବ ସେମାନେ କୋଉ ଅଧା କେଜି କେଜିଏ ପାଇବେ କି ନାହିଁ। ହ ସେଥିପାଇଁ ସେ ସେମ୍ ରୁହେ ତାର ପ୍ରତି ମାସରେ ପ୍ରତି ବର୍ଷରେ ଏମିତି ମାଛ ଉଠିକି ଆସେ ଆମେ ଆମର ଜିରା ଘରେ ସିଏ ତାର ଖାଏ ଆଉ କଣ?
ହୁଁ।
କିନ୍ତୁ ଏମିତି ମିଶକି ଆମେ ଚାହୁଁଛୁ ମାନେ କିଛି ମାନେ ଆମେ ବି ଚାହୁଁଛୁ ତ ମିଶିକି ଆଉ ସେ ଗା କରିକି ମାସ ଧର ଯଦି କରିବି ସମସ୍ତେ ସେଟା ଆଗଭର ହବା ଦରକାର।
ବୁଝିଲେ ଆଉ ଯୋଉ କଣ କହିଲ ଯୋଉ ଏ ଯୋଉ ଆମର ଗାଁରେ ସବୁ ଗ୍ରାମ ଦେବତୀ ନଥାନ୍ତି କି ନଥାନ୍ତି ଯୋଉ ମୁଁ ଜାଣିଛି ଯେମିତି ମାନେ ତାଙ୍କ ପାଖରେ ମାଛ ଟା ଧରାହବ ମାନେ ଟିକେ ଭୋଗ ହବ। କି କଣ ଗାଁର ଯିଏ ଗ୍ରାମ ଦେବତୀ ଅଛନ୍ତି ତାଙ୍କ ପାଖରେ ମୁଁ ଜାଣିନି ସବୁବେଳେ ହୁଏ କି ନାହିଁ? କିନ୍ତୁ ଭୋଗ ହୁଏ, କି ଏମିତି ବି ଥାଏ ମାଛ ପୁରା ପୁରି ଧରା ହବ, ସବୁ ଯାକ ଭୋଗ ହବ ପୁରା ମାନେ ଧର ଗାଁ - ସେଇ ପୋଖରୀର ଯୋଉମାନେ ଅଧିକାରୀ ଅଛନ୍ତି ସେ ସାହିର ଲୋକ ସମସ୍ତେ ଆସିକିରି ମିଶିକି ଗୋଟେ ଖାଇବେ ପୁରା ଘାଣ୍ଟ ଫାଣ୍ଟ ହବ ଗୋଟେ ଭୋଜି ଭାତ ହେଇକି ସେ ଗୋଟେ ଅଲଗା ପ୍ରକାର ମଜା।
ହେ ମୁଁ ତ ଗାଁ ରେ ବଡ ହେଇନାହିଁ। ପୁରା ଛୋଟ ରୁ ଯୋଉମାନେ ଦଶ ପନ୍ଦର ବର୍ଷ ବିତେଇଥିବେ ସେମାନେ ଜାଣିଥେ ଯେହେତୁ ମୁଁ ପାଞ୍ଚ ବର୍ଷରୁ ସହରକୁ ପଳେଇ ଆଇଲି ଆ ତାର ଅଭିଜ୍ଞତା ମୋର ଏତେ ନାହିଁ ଟିକେ ଟିକେ ମୁଁ ଜାଣିଛି ଯେ ହଁ ଗାଁ ରେ ଗୋଟେ ପୋଖରୀ ସମସ୍ତଙ୍କର ମିଶିକି ଥାଏ ସେମାନେ ଚାଷ କରନ୍ତି। କାମ କାର୍ଯ୍ୟ ହେଲେ ସେଠୁ ସବୁ ଧରା ଯାଏ। ଏଇଟା ଜାଣିଛି ଶୁଣିଛିବି ଜାଣିଛିବି। ମୁଁ ମାନେ ସେ ଆଖିରେ ଦେଖିନି କେ, ଆଉ ସେଠି କଣ କେମିତି ଠାକୁରାଣୀକୁ ଦିଆଯାଏ କି ନ ମୁଁ ମାନେ ଶୁ ମୁୁଁ ତମଠୁ ଶୁଣୁଛି ତମର ସେମିତି ହୁଏ ନା କଣ?
ହଁ ଆମ ଗାଁରେ ମାନେ ଏମତି କି ଆମର ଗୋଟେ ପୋଖରୀ ଅଛି ତା ନା ବଡ ପୋଖରୀ ତ ସେଟା ହଉଛି କଣ ନା ଆମ ଗାଁ ଟା ତିନିଟା ସାହି, ତ ଆମର ଯୋଉଟା ସାହି ସେ ସାହିରେ ସେ ପୋଖରୀ ତ ତଥାପି ରହିବେ ତିରିଶ ଜଣ ଚାଳିଶ ଟା ପରିବାର ଉପରେ ରହୁଛନ୍ତି। ସେଇ ପୋଖରୀରେ ସମସ୍ତେ ଦୈନନ୍ଦିନ ଯାହାବି ସଫାସଫି ଗାଧୁଆ ପାଧୁଆ ପାଇଁ ବ୍ୟବହାର କରିବେ। ସେଇଥିରେ ମାଛ ସବୁ ବଢିବେ, ବଢିଲା ପରେ ବର୍ଷକୁୁ ଥରେ ଲୋକ ଆସିବେ ପୁରା ଜାଲ ପକେଇକିରି ମାଛ ଧରାହବ, ସବୁ ଲୋକ ଲୋକ ଉପସ୍ଥିତ ଥିବେ ବହୁତ ସାରା ଲୋକ ତାପରେ ସିଏ ଏମିତି ଯଦି ଭାଗ କରିକି ଦେଇଦେଲେ ଦେଇଦେଲେ ଘରୋଇ ହିସାବରେ ନହେଲେ ତାକୁ ଭୋଗ କରିବେ ପୁରା ଠାକୁରାଣୀଙ୍କ ପାଖରେ। ସେଠୁ ଗାଁର ଗୋଟେ ଆନନ୍ଦ ଗୋଟେ ଖୁସି ଗୋଟେ ଆଉ, ଘାଣ୍ଟ ହେଇଥିଲା ଠାକୁରାଣୀଙ୍କ ପାଖରେ କଥା କୁହନ୍ତିନି। ତମେ ତାହଲେ ଯଦି ଗାଁରେ ରହିଛ ରହିନ ସହରର ଝିଅ ଗାଁ ର ବୋହୁ ହେଇଯାଇଛ।
ହଁ ଗାଁ ର ଝିଅ କିନ୍ତୁ ରହି ରହିକି ଆ କିଛି ସହରରେ ନାହିଁ କିନ୍ତୁ ମୁଁ ସବୁବେଳେ-ମ ଭାବେ ଯେତିକି ଦିନ ବି ମୁଁ ଗାଁ ରେ ରହିଛି ମୋ ଛୋଟ ବେଳର କଥା ମାନେ ସବୁ ମନେ ପଡେ ମତେ ଛୋଟବେଳର ମାନେ ଅନୁଭୂତି ଟା ଭଲ ଲାଗେ ଏ ଯୋଉ ବାହାରେ ବୁଲିବା ସାଙ୍ଗା ସାଥିମାନଙ୍କ ସହିତ ପୋଖରୀ ମାଛ ଧରିବା ଶାଗ ତୋଳିିବା। ଆଉ ବିଲକୁ ଯାଇକି ସେ ଯୋଉ ଅ ଧାନ ସବୁ କଟା ହୁଏ। ହୁଁ ତାପରେ ସବୁ ଧାନ ସବୁ ପଡି ଥିବ ତାକୁ ଆମେ ସବୁ ଗୋଟେ ଗୋଟେ ବି ସେତେବେଳେ ମଜା ଲାଗେ ସେତେବେଳେ। ଆ ତ ସେ ସେ ସବୁ ମଜା ଲାଗେ ଆଉ ସେ ସହରକୁ ଗଲା ପରେ ସେ ସବୁ ଆଉ ମିଳିଲାନି। ସେ ସାଙ୍ଗସାଥି ସିଏ ସବୁ ଯୋଉ ଖୁସି। ସେ ଆସ୍ତେ ଆସ୍ତେ ସବୁ ନିଜ ପାଠ ପଢାରେ ସବୁ ମାତିଗଲୁ।
ହୁଁ ହୁଁ ହୁଁ ଆଉ ଯୋଉ ଗାଁ ରେ ମୁଗ ଖାଇଛ ମୁଗ ତୋଳିକି। ଯୋଉ ସବୁ ଧାନ ପରେ ମୁଗ ଲାଗିଥାଏ। ବିଲରେ ସନ୍ଧ୍ୟାବେଳିଆ ବୁଲିକି ଯିବ। ମୁଗ ଛୁଇଁ ବହୁତ ସାରା ତୋଳିକି ଆଣିବ। ସେମିତି କଞ୍ଚା ଖାଅ ନହେଲେ ସିଝେଇ ଖାଅ। ଏମତି ଏମତି କେବେ ଖାଇଛ।
ନା ଆମର ମୁଗ ଚାଷ ହୁଏନି ନା। ସେବେ ଜାଣିନି ଆମର ଧାନ ଚାଷ ହୁଏ ଯେତିକି ଜାଣିଛି। ଆଉ ଗହମ ଚାଷ ହଁ ଧାନ ଚାଷ ହୁଏ। ଧାନ ଚାଷ ପରେ କାହାର କେମିତି ଗହମ କରନ୍ତି। ଆଉ ଏବେ ତ ଆଉ ସେଠି ଗହମ କରୁଛନ୍ତି କି ନାଇଁ ମୁଁ କହିପାରିବିନି। ପ୍ରାୟ ଆମର ଧାନ ଚାଷ।
ବୁଝିଲି।
ଓ ତ ମୁଗ ଚାଷ କଣ ଜାଣିଛ କେମିତି କଣ ତମର ହୁଏ ଜାଣିଛ। ସେଟା କେମିତି କଣ କରନ୍ତି। ଯୋଉ ମୁଗ ଡାଲି କୁହନ୍ତି। ତ ସେଇ ଡାଲି ଜାତୀୟ ଯୋଉ
ହୁଁ ହୁଁ ଡାଲି ଜାତୀୟ ଡାଲି ଜାତୀୟ ଜିନିଷଟା। ଏଇ ଦେଖ ମାନେ ତମର ହେଇଗଲା। ଆପଣ ନର୍ ମାନେ ସାଧାରଣ ଭାବରେ ଯୋଉଟା ହେଉଛି। ଯେମତି କିି ଧାନ ହେଇଗଲା। ଧାନ ହେଇଗଲା ପରେ ମନେ ଜାଣିଛ ବିଲୋ ଉପ ଟିକେ ଇଞ୍ଚେ ଇଞ୍ଚେ ଛାଡିକିରି ସବୁ କାଟନ୍ତି। ଧାନ ବଛା। ତ କାଟିଦେଲା ପରେ ସେଟାକୁ ସେଇଠୁ କିଛି ଦିନ ପକେଇଦେବେ। ବର୍ଷା ଦିନ ଆସିଲା ବେଳକୁ ତାକୁ ସବୁ ହଳ କରିଦେଲେ। ସେଇଗୁଡା ସବୁ ପଚିକିରି ସେ ଧାନ କେଣ୍ଡା ଗୁଡାକ ସିଏ ସବୁ ଯାକ ମାଟିରେ ମିଶିକି ଟିକେ ମାଟି ଉର୍ବର କରିଦେଲା। ସେଇଟା ଏ ଯୋଉ ମୁଗ ମଞ୍ଜି ମଞ୍ଜି ତା ଦେହରେ ପକେଇଦେବେ। ମଞ୍ଜିରେ ଗୋଟାଇକ କି ଦି ହସାରା ବର୍ଷା ପଡିଗଲେ। ସାଧାରଣ ଭାବରେ ଯେମିତି ଆମର ଗୋଟେ ମଞ୍ଜିରୁ ଗଛ ହଉଛି। ସେମିତି ସେ ଗଛ ହ ବାହାରିବ ବାହାରିଲା ତାର ମନକୁ ମନ ଲାଗିଲା। ବଢିଲା ମଝିରେ ମଝିରେ ଯାଇକି ଖତ ରାସାୟନିକ ସାର ଯାହାବି ପ୍ରୟୋଗ କରିବା କଥା ପ୍ରୟୋଗ କଲେ। ଚାରି ମାସ ପରେ କଣ କରିବେ ନା ସେଇଟା ହଉଛି ମୁଗ ଟାକୁ ଅମଳ ହବ। ଅମଳ ହବ ମାନେ। ଗରେ ସିଧା ଯିବେ ସେ ଗଛ ଯୋଉ ଥିବ ତା ଧରୁ ମଞ୍ଜି ତୋଳିବେନି। ସିଧା ସେ ଗଛ ଟାକୁ ଉପାଡି ଆଣିକିରି ତାକୁ ଆଣିକିରି ଯୋଉ ଖଳା ଜାଣିଥିବ ବାଡି ଯୋଉ କହନ୍ତି। ଘରର। ସେଇଠି ଆଣିକିରି ପକେଇଦେବେ ପକେଇଦଲା ପରେ ତା ଉପରେ ସୋଉଠୁ ଏମିତି କିଛି ବି। ଟ୍ରାକ୍ଟର ଚଲେଇ ଦେଲେ କି ନିଜେ ଚାଲିଗଲେ ସ ସବୁଠୁ ଝଡିଯିବ ଶୁଖିକିରି। ଝଡିଗଲା ପରେ ତାକୁ ତୋଳିକିରି ଉଡେଇଦେବେ ଆଉ। ଉଡେଇଦେଲେ ମଞ୍ଜି ବାହାରି ଗଲାଉ। ଦେଶୀ ମୁଗ ପୁରା। ବହୁତ ହିଁ ମାନେ ସ୍ଵାସ୍ଥ୍ୟ ପାଇଁ ଭଲ ପାଟି ପାଇଁ ଭଲ ଆ। ସବୁ ପାଇଁ ଭଲ। ଭଲ ଲାଗେ ଖାଇବାକୁ।
ହୁଁ ହୁଁ।